ହ୍ୟାଲୋ।
ହ୍ୟାଲୋ।
ଆ ଆପଣଙ୍କ ଆଡେ ଗରମ କେମିତି। କଣ କରୁଛନ୍ତି କି ବସିଥିଲେ।
ହଁ ଏବେ ବସିଥିଲି ଗରମ ବହୁ ଜୋରରେ ହଉଛି।
ଆପଣଙ୍କ ଆଡେ କେମିତି କଣ ତାପମାତ୍ରା ରହୁଛି। କଣ କେମିତି ଗରମ ହଉଛି ମତେ ଆ କହିବେ।
ହଁ ଆମ ଆଡେ ତ ବହୁତୁ ଜୋର ଗରମ ହଉଛି। ତାପମାତ୍ରା ଥରେ ଥରେ ତ ଫୋଟି ଫୋଟି ଟୁ ରୁ ବି ଅଧିକ ହେଇଯାଉଛି। ଗରମ ପାଇଁ ବହୁତୁ ହଇରାଣ ହଉଚି। ସକାଳ ସାତଟାରୁ ହିଁ ଗରମ ହଉଚି। ତ ଦିନ ଚାଟା ପାଞ୍ଚଟା ଯାଏଁ। ତ ଗରମରେ ବହୁତୁ ଅସୁବିଧା ହେଉଛି ଅଂଶୁଘାତ ବି ଅଂଶୁଘାତ ବି ହେଇଯାଉଚି।
ଆଜ୍ଞା ଆମର ଏପଟେ ବି ବୋହୁତୁ ଗରମ ହୋଉଚି ଆଉ। ଆମର ଏପଟେ ତ ଦିନ ବେଳା ତାପମାତ୍ରା ଚାଳିଶି ରୁ ପଇଁଚାଳିଶି ଡିଗ୍ରୀ ପଳଉଚି। ଆଉ ସଖାଳ ସାଢେ ପାଁସଂଟାରୁ ଗରମ ଆରମ ହେଇଯାଉଚି। ସାଢେ ପାଁଶଟା ବାଜିଲା ବେଳକୁ ପାହାନ୍ତିଆ ପାହାନ୍ତିଆ ଟିକେ ଥଣ୍ଡା ରୋହୁଚି ଚାରିଟା ପାଁଶଟା ଚାରିଟା ଖଣ୍ଡେ ବେଳକୁ ସାଢେ ପାଁଶଟା ପାଁଶଟା ହେଇଗଲେ ପୁରା ଗୁଳୁଗୁଳି ଆରମ୍ଭ ହେଇଯାଉଚି ବୋହୁତ ଗରମ ହୋଉଚି। ଆଉ କେତେ ଦିନି? ଟିକେ ଆଉ ଦଶଟା ଆଟଟା ପାର୍ ହେଇଗଲେ ଆଉ ପୁରା ପୁରା ଖରା ଜୋରେ କୁ ଗରମ ବଢି ଯାଉଚି। ନା ଘରୁ ବାହାରି ହୋଉନି ଆଉ ଅଂଶୁଘାତ ତ ବୋହୁତ ହୋଉଚି। ଆଉ ଲୋକମାନେ ସବୁ ଯିଏ ବାହାରକୁ ଯାଉଚନ୍ତି ଅଂଶୁଘାତ ସମୟରେ ସବୁ ଓଦା ଗାମୁଛା ନେଇକି ପାଣି ବୋତଲ ସାଙ୍ଗରେ ଏଵେ ଆଉ ସବୁ ପାଣିି ପିଇ ପିଇକା ବାଟ ଯାକ ଆଉ ଓଦା ଗାମୁଛା ଘୋଡେଇ ହେଇକି ସବୁ ବାହାରକୁ ଯାଉଚନ୍ତି। ସରକାରଙ୍କ ତରଫରୁ କୁହାଯାଉଚି ଯେ ଦି ପହରିିଆ ବା ଦିନ ଖରା ଟାଇମ ରେ ଦରକାର ନଥିଲେ ଘରୁ ବାହାରନ୍ତୁ ନାହିଁ। ତ ଆମେ ବି ସେଇଟା ଦେଖୁଚେ ଜାଣ୍ ଚା ମାନେ ତାକୁ ବି ବ୍ୟବହାର କରୁଚି ଥରେ ଥରେ। ଆଉ ସେଇଟା ଆଉ। ଆଉ ଆପଣଙ୍କ ଆଡେ କେମିତି ଗରମ କଣ ଲୋକ ଖାଇବାକୁ ମାନେ? ଖାଇବା ପିଇବାରେ ଠିକ ଅଛି ଗରମ କୁ ଖାଇବା ମାନେ ରୋଷେଇ କରି ହୋଉଚି ଆପଣଙ୍କର ନା ନାଇଁ?
ନା ନା ଆମ ଆଡେ ବୋହୁତ ଜୋରେ ଗରମ ହୋ ଉଚି। ଏ ସବୁ ପିଇଲେ ହିଁ ଦେହ ସୁସ୍ତ ରହିବ। ତ ବାହାରକୁ ଯୋଉମାନେ ଯାଉଚନ୍ତି ସେମାନେ ଛତା ନେଇକି ଯିବା ଆବଶ୍ୟକ। ବୋହୂତ୍ ଜୋରେ ଗରମ ହୋଉଚି ଗରମ ଦ୍ଵାରା ବୋ ହୁତ କ୍ଷତି ହୋଉଚି ଲୋକମାନେ ବୋହୁତ ହଇରାଣ ହୋଉଚନ୍ତି ଲୋକମାନେ ଶ୍ରମିକ ମାନେ କାମ କରିବାକୁ ଯାଉଚନ୍ତି। ଅଁଶୁଘାତରେ ସମ୍ମୁଖୀନ ହୋଉଚନ୍ତି। ସେମାନେ କାମ କରିପାରୁନାହାନ୍ତି ଯାହା ଫଳରେ ବୋହୁତ ଅସୁବିଧା ହୋଉଚି ଗରମ ଅସହ୍ଯ ତାତ୍ ରାତିରେ ବୋହୁତଯୋରେ ଗୁଳୁ ଗୁଳି ହୋଉଚି। ତ ଆପଣଙ୍କ ଆଡେ ଯୋଉ ଖରା ଯେମିତି ହୋଉଚି ମାନେ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମତି କଣ?
ଆମର ଏପଟ ଯେ ବାଟଘାଟରେ ଥରେ ଥରେ ଲୋକ ଚାଲିକି ଯାଉଥିବା ସମୟରେ ରାସ୍ତାରେ ଗଳି ପଡୁଚନ୍ତି କାରଣ ଅଂଶୁଘାତ ଯୋଗୁଁ। ଆଉ ଏତେ ଖରାରେ ତ ହୋଉଚି ନା ଆମର ଜଳୀୟ ଅଂଶ ଦେହରୁ ଆଉ ଶୁଖି ଯାଉଚି ଜଳିୟ ଶୁଖି ଗଲାକୁ ଲୋକ ଆଉ ତାକୁ ବଳ ପାଉନି ସେ ଗଳି ପଡୁଚି। ଆଉ ସେଇଥିପାଇଁ ଏତେ ପ୍ରକାରର ସବୁ ଅସୁବିଧା ଦେଖା ଯାଉଚି। ଗରମ ଯୋଗୁ ଗରମ ଯୋଗୁ ଏତେ ଗରମ ହୋଉଚି ଯେ ଏଠି ଅ ଏସି ଫେସିି କାମ କରୁନି ସବୁ ଏତେ ଗରମ ଯେ। ଆଉ ଏପଟେ ଗଛ ପଛ ଯଦି ସଖାଳେ ପାଣ ଦେ ପାଣି ଦିଆ ହେଇଥିବ ଚାରିଟା ବେଳକୁ ଦେଖିଲା କୁ ଆଉ ଗଛରେ ପାଣି ରୋ ହୁନି ଏତେ ଗରମ ଯେ। ଆଉ ପୁରା ଏତେ ଆହୁରି ଗରମ ବି ରହୁଚି କଣ କରିପାରିବ, ଆଉ ଗରମ ଯୋଉ ତ କିଛି ତାର ଉପଚାର ନାହିଁ। ଗରମରୁୁ ଗୋଟିଏ ଉପଚାର ହେଲା ଗଛ ଲଗେଇବା, ଯଦି ଗଛ ଲଗେଇବା ଆମେ ତାହେଲେ ଏ ଗରମରୁ ଟିକେ ମୁକ୍ତି ମିଳିବ। ଆଉ ଆପଣଙ୍କ ଆଡେ ଗଛ ଲଗା ଲୁଗି କରୁଛନ୍ତି, କଣ ଗଛ ଲଗେଇଛନ୍ତି କି?
ହଁ, ଆମ ଆଡେ ଗଛ ଲଗଉଛି, ମାନେ ଲୋକମାନେ ଜାଣିପାରୁନାହାନ୍ତି, ଯୋଉମାନେ ବି ଗ ଗଛ କାଟିକି ଏବେ ଏସି କିଣୁଛନ୍ତି, କିନ୍ତୁ ଗୋଟେ ଗଛ ମାନେ ଆମକୁ ଯେତିକି ଥଣ୍ଡା ପବନ, ସେ ତାର ଯୋଉ ନିଶ୍ୱାସ ପ୍ରଶ୍ଵାସ ନେବାରେ ସାହାଯ୍ୟ କରିବ, ଏ ସି କେବେ ସେଟା କରିପାରିବନି, କାରଣ ଏ ସିଟା ହଉଛି ଆମର କୃତ୍ରିମ ଜିନିଷ, କିନ୍ତୁ ଆମର ଗଛ ହଉଛି ପ୍ରାକୃତିକ। ମୁଁ ତ ବହୁତ ଗ ଛ ଲଗେଇଲିଣି, ଯେମିତି ସେ ଆଗକୁ ବଡ ହେଲେ ଲୋକମାନଙ୍କୁ ଛାଇ ଦେଇ ପାରିବ ଯୋଉମାନେ ଖରାରେ ଯାଉଛନ୍ତି, ବାଟୋଇ ମାନେ ମାନେ ଖରାରେ କୋଉଠିକି ଛିଡା ହେବା ପାଇଁ ବି ତାଙ୍କର କୋଉଠି ରାସ୍ତା ନାହିଁ, କିନ୍ତୁ ସେ ଗଛଟେ ଥିଲେ ସେ ନିହାତି ଭାବରେ ସେ ତାର ଛାଇ ମୂଳେ ଛିଡା ହେଇପାରିବେ। ଏବଂ ସବୁ ଛୋଟ ଛୋଟ ଗଛକୁ ପ୍ରତିଦିନ ପାଣି ସକାଳ ଆଉ ସନ୍ଧ୍ୟାରେ ଦେ ଦିଆହଉଛି। କାରଣ ସକାଳେ ଯୋଉ ପାଣି ଟା ଦିଆଯାଉଛି ସନ୍ଧ୍ୟା ବେଳକୁ କାରଣ ଆଉ ସେ ପାଣି ଟା ଶୁଖି ଯାଉଛି, ଗଛ ଶୁଖିଲା ହେଲେ ମରି ଯାଉଛି। ତ ସକାଳେ ସନ୍ଧ୍ୟାରେ ଦୁଇ ଥର ମୁଁ ପାଣି ଦଉଛି ସେ ସବୁ ଗଛରେ। ଗଛ ଲଗେଇବା ଦ୍ଵାରା ଆମର ବହୁତ ଉନ୍ନତି ଆଗକୁ ହବ ଯାହାର ଏସ ସିର ଆଉ ଦରକାର ପଡିବନି। କାରଣ ଏବେ ଏସିିର ଟେମ୍ପରେଚର ମାନେ ହାଇ ହେଲେ ଏସିି ଫାଟି ଯାଉଛି। ଲୋକବି ସେଥିରେ ବି ମୃତ୍ୟୁବରଣ କରୁଛନ୍ତି କିନ୍ତୁ, ଯଦି ଗୋଟେ ଗଛ ଲଗେଇବା ସେଥିରେ ଆମର କିଛି ବି ଅସୁବିଧା ହେବନି, କିଛି ଖରାପ ହେବନି। ଗଛ ଦ୍ଵାରା ହିଁ ମଣିଷ ବଞ୍ଚି ପାରିବେ। ଆପଣଙ୍କ ଆଡେ ଗଛ କେତେ କଣ ଲଗେଇଲେଣି?
ଆଜ୍ଞା, ଆମର ତ ବାଡିରେ ଫୁଲ ଗଛ, ଛୋଟ ଛୋଟ ପରିବା ଗଛ। ଆଉ ଛୋଟ ଫଳ ଗଛ ସବୁ ଲାଗିଛି। ଆମ୍ବ ଗଛ, ନଡିଆ ଗଛ, ପଣସ ଗଛ, ଜାମ୍ବୁ ଗଛ ସବୁ ପ୍ରକାର ଗଛ ଲାଗିଛି ଆଉ ଫୁଲ ଗ ଛ ସବୁ ପ୍ରକାରର ଆମର ଛାତ ଉପରେ ବି କୁଣ୍ଡରେ ବହୁତ ପ୍ରକାରର ଗଛ ଲାଗିଛି। ଯେମିତି କିି ଆମର ଅ ମୁ ବିଭିନ୍ନ ପନ୍ଦର କୋଡିଏ ପ୍ରକାରର ମ ନ୍ଦାର, କଢି ମନ୍ଦାର ସେ କୁଞ୍ଚି ମନ୍ଦାର, ଅ ଅଲଗା ଅଲଗା ରଙ୍ଗର ମନ୍ଦାର। ଅଲଗା ଅଲଗା ରଙ୍ଗ ହେଲେ ବି ଅଲଗା କଲର ର କଢି ମନ୍ଦାର। ସବୁ ବିଭିନ୍ନ ପ୍ରକାରର ରହୁଛି ଆମର। ଆଉ ବିଭିନ୍ନ ପ୍ର କେତେ କ ରଙ୍ଗର ଗୋଲାପ ଗଛ। ତାପରେ ଆହୁରି ଉ ଟମାଟୋ ଗଛ ହେରିକା, ଯେମିତି ଲଙ୍କା ଗଛ। ଆହୁରି ତାପରେେ ଆମର ଏଥିରେ ରହୁଛି ପଳା ଟଗର ତରାଟ। ଗେଣ୍ଡୁ ଗଛ ଫୁଟେନି ତ ଖରା ଦିନେ, କିନ୍ତୁ ଗୋଟେ ଗୋଟେ ଗଛ ରହିଯାଇଛି ଯୋରାା ଯୋଉଟା ଟିକେ ଲେଟରେ ଫୁଟୁଛି ସେଗୁରା ଫୁଟୁଛି ଏବେ ବି। ଆଉ ସେଗୁଡା ଅଛି, ଆଉ କଣ ଆଉ ସେଗୁଡା ଫୁ- ଟୁଛି ଆଉ ସବୁ ଗଛ ତଳେ ପି ଅଛି, ବହେ ମନ୍ଦାର ଗଛ। ଆଉ ଡାଳିମ୍ବ ଗଛ ଅଛି, ଆଉ ଟଗର, ତରାଟ ବଡ଼ ବଡ଼ ଗଛ ଅଛି। ଆପଣଙ୍କ ଆଡ଼େ କିଛି ଗଛ ଏମିତି ରହୁଛି ଆଉ କଣ?
ହୁଁ ତ ଆମରବି ଆମେ ଗଛ ଲଗେଇଛୁ। ପଣସ ଗଛ ଅଛି ଆମ୍ବ ଗଛ ଅଁ ତକାଜୁ ଗଛବି ଲଗେଇଚୁ ତ ରାସ୍ତା କଡ଼ରେ ମାନେ ବଡ଼ ବଡ଼ ଯୋଉ ଶିଶୁ ଗଛ ସେଟା ଲଗେଇଚୁ ଯେତେ ବଡ଼ ହେଲେ ଛାଇ ହବ ବଡ଼ ବର ଗଛ ମାନେ ଲ ଅଛି ଚାଖୁଣ୍ଡା ଗଛ ଆଉ ଆମର ଏଠି ଯୋଉ ଗୋଲାପର ମାନେ ପାଞ୍ଚ ସାତ ପ୍ରକାରର ଗୋଲା ଗୋଲପ ଗଛ ଲାଗିଚି ନାଲି ହଳଦିଆ ଗୋଲାପୀ ସବୁ ପ୍ରକାରର ଗୋଲପ ଗଛ ଲାଗିଚି। ଫୁଲର ସୂର୍ଯ୍ୟମୁଖୀ ଫୁଲବି ଲଗେଇଚୁ ଟଗର ଆଁ ତାପରେ ଲଗେଇଚୁ ହଳଦିଆ ମନ୍ଦାର ଧଳା ମନ୍ଦାର ଏମିତି ଅନେକ ପ୍ରକାର ଫୁଲ ଗଛ ଲଗାଇଛୁ। ଏବଂ ଗଛ ଲଗେଇଚୁ ଆମର
ଆମର ଏପଟେ ବହୁତ୍ ପ୍ରକାରର ଆମ୍ବ ଗଛବି ଲାଗିଚି ସବୁ ପ୍ରକାରର ଆମ୍ବ ଗଛ ଆହୁରି ପିଜୁଳି ଗଛ ରେ ଆହୁରି ଯୋଉଟା କଁ କହନ୍ତି ଏ ସେପ୍ଟା ଗଛ ଆହୁରି ବହୁତ୍ ଗଛ ଲାଗିଚି। ଆଉ ସେଗୁଡ଼ା ବହୁତ୍ ଭଲ ଫଳବି ହଉଚି ଆପଣ ଯଦି କେବେ ଆସି ଆସିବେ ତାହେଲେ ନେଇକି ଯିବେ ଫଳ ଆଉ ଆପଣଙ୍କର ସେପଟେ ବର୍ଷା ମୌସୁମୀ ଆସିଲାଣିକି କାଳବୈଶାଖୀ କେବେ ହଉଚିକି ଆମରତ ଏପଟେ ସନ୍ଧ୍ୟା ହେଲେ କାଳ ବୈଶାଖୀ ଟିକେ ଟିକେ ହଉ ଆ ଆ ଆସୁଚି ହେଲେ ବର୍ଷା ହେଇପାରୁନି ଆଉ କିନ୍ତୁ ଗରମ୍ ବହୁ ଜୋରେ ହଉଚି ଆପଣଙ୍କ ଆଡ଼େ କିଛି ଏମିତି ବର୍ଷା ହଉଚିକି?
ହଁ ଆମ ଆଡ଼େବି ମାନେ କାଳବୈଶାଖୀ ଆସୁଚି ପବନ ବୋହୁତ ଯୋରେ ହଉଚି ଚଡ଼ ଚଡ଼ି ଘଡ଼ଘଡ଼ି ମାରୁଚି କିନ୍ତୁ ବର୍ଷା ଅଳ୍ପ ଧରଣର ଅଳ୍ପ ହଉଚି ଗୁଳୁଗୁଳି ବହୁତ୍ ଜୋରେ ହୋଉଚି। କିନ୍ତୁ ବର୍ଷା ନାହିଁ ଯେତେବେଳେ ହଉଚି ପୁରା ଅଳ୍ପ କେତେବେଳେ ପନ୍ଦର ମିନିଟ୍ କେତେବେଳେ କୋଡ଼ିଏ ଏମିତି ଏମିତି ସମୟ ରହୁଚି। କିନ୍ତୁ ଗୁଳୁଗୁଳି ବହୁତ୍ ଜୋରେ ହଉଚି ତାପରେ ସେ ପନ୍ଦର କୋଡ଼ିଏ ମିନିଟର ସମୟ ସରିଲା ପରେ ଗୁଳୁଗୁଳି ବହୁତ୍ ଜୋରେ ହଉଚି କିନ୍ତୁ ପବନଟା ଜୋରେ ହଉଚି ପବନ ଏବେ ହେଲା
ଆମରବି ଏପଟେ ବହୁତ୍
ହେଇଯାଇଚି ତ ପବନ ଦ୍ଵାରା ବହୁତ୍ ଅସୁବିଧା ହଉଚି ବିଜୁଳି ମାରିକି ଏବେ ଏ ଘର ପୋଡ଼ି ଯାଉଚି ଲୋକମାନେ ଯୋଉ ଗାଈଗୋରୁ ମାନଙ୍କୁ ନଉଚନ୍ତି ଚରେଇବାକୁ ତାଙ୍କୁ ତାଙ୍କୁବି ମାରି ଦଉଚି ବହୁତ୍ ଅସୁବିଧା କରୁଚି ଏଇ କାଳବୈଶାଖୀ କିନ୍ତୁ ବର୍ ବର୍ଷା ମାନେ ଟୋଟାଲେ ହଉନି ଯୋଉ ପନ୍ଦର କୋଡ଼ିଏ ମିନିଟ୍ ହଉଚି କିନ୍ତୁ ବର୍ଷା ଆଉ ହଉନି। ସବୁବେଳେ ପବନ ଘଡ଼ଘଡ଼ି ଆଉ ଚଡ଼ଚଡ଼ି ହଉଚି ତଆପଣଙ୍କ ଆଡ଼େ ଯେତେ ଯେତେବେଳେ ମାନେ ବର୍ଷା ପବନ ହଉଚି କାଳବୈଶାଖୀ କାହାର କିଛି ଅସୁବିଧା ହଉଚିକି କାରଣ ଘର ଦ୍ଵାର କଣ କିଛି ଅସୁବିଧା ହଉଚି?
ଆମର ଏପଟେ ଆକ୍ଚୁ କାଳ ବୈଶାଖୀ ଆସୁଚି ହେଲେ ବର୍ଷା ହେଇପାରୁନି ଆଜି ଯାଏଁ ଥରେକି ଦିଥର ଖଣ୍ଡେ କାଳବୈଶାଖୀ ହେଇଥିବକି କେତେ ତିନି ଚାରି ଥର ହେଇଥିବ। ଥରେ ଅଧେ କା ହେଇଛି ମଝିରେ କୁଆପଥର ବର୍ଷା ହେଇଥିଲା। ଆଉ ତାପରେ ହେଇନି। ଆଉ ବିଜୁଳି ଶୁଖିଲା ବିଜୁଳି ଝଡ଼ ଘ ଚଡ଼ଚଡ଼ି ସେମିତି ବି ମାରେ। ଆଉ ଲୋକଙ୍କର ପାଇଁ ଏ ଘର ପାଖରେ ଲୋକଙ୍କୁ କାହାର କିଛି କ୍ଷତି ହେଇନି ଯୋଉଟା କି ଭଲ କ ଥା ଆଉ କିଛି ବର୍ଷା ହେଇପାରିନି କିନ୍ତୁ। ଆଉ ବର୍ଷା ନହେଲା ଏଳକୁ ଉଁ ବହୁତ ଅଧିକ ଗରମ ହଉଚି। ସେଇଟା ଆମର ଅସୁବିଧା ରହୁଛି ଆଜ୍ଞା।
ଆପଣଙ୍କ ଆଡେ କେମିତି ଆଉ କଣ ରହୁଚି କି? ମୁଁ ରଖୁଛି ନହେଲେ ଆଜ୍ଞା ମୋର ଟିକେ ଘରୁ କାମ ଅଛି।
ଆଜ୍ଞା।